ହ୍ୟାଲୋ।
ହଁ ଶୁଣି ପାରୁଛନ୍ତି।
ହ୍ୟାଲୋ।
ହ୍ୟାଲୋ।
ହଁ। ଶୁଭ ସନ୍ଧ୍ୟା କଣ କରୁଛନ୍ତି।
ଶୁଭ ସନ୍ଧ୍ୟା ଅ ବସିଚି ଆପଣ କଣ କରୁଛନ୍ତି।
ଆଉ ମୁଁ ଏଇଠି ରୋଷେଇ କରୁଚି କଥା ହଉଚି ଚାଲିଚି ଆଉ।
ଆ ରୋଷେଇ ତାହେଲେ ଆରମ୍ଭ ହେଇଗଲାଣି।
ହଁ ରୋଷେଇ ଡେ ମୋର ଏଇ ଯାଏ ତ ହଷ୍ଟେଲ ପିଲାଙ୍କ ପାଇଁ ଖାଇବା ସେଠି ଆଠଟା ସାଢେ ଆଠଟା ବେଳକୁ ଯିବ ନା ତ ସେଥିପାଇଁ ଚାଲିଚି ଆଉ।
ଆରମ୍ଭ କରିଦେଲଣି।
ଆଜ୍ଞା।
ଆଉ ରୋଷେଇ କହିଲି ଆରମ୍ଭ ହେଇଗଲାଣି ଆଉ।
ହଁ ହଁ ଆଜି ଗୁରୁବାର ଅଛି ତ ଚକୁଳି ଆଉ ସମ୍ବର ଆଉ ଚଟନୀ।
ଅନୁଯାୟୀ ଯୋଉ ଦିନ ଯାହା ମେନୁ ଅନୁସାରେ ନଉଛନ୍ତି ଆଉ।
ହଁ ହଁ ତାଙ୍କର ସବୁ ଫିକ୍ସ ହେଇଯାଇଛି କୋଉ ଦିନ କଣ ସବୁ ଯିବ। ହଁ। ସେଇଟା ଆହାର ସୋମବାର ଆଜି ଥିଲା ସକାଳେ ସେ ଅରୁଆ ଡ଼ାଲମା ଆଉ ଭଜା ଶାଗ ଆ ଆଉ ପାମ୍ପଡ ବଢି ଚୂୁରା ଏମତି ଥିଲା ଉ ଖରାବେଳେ। ସକାଳେ ଆଜି ଥିଲା
ଏଇ ତ ଯୋଉ ଗୁରୁବାର ଆଳୁ ଚପ୍ ତା ସାଙ୍ଗରେ ଗୋଟେ ପୋଦିିନା ଧଣିଆ ର ଗୋଟେ ଚଟଣି ହୁଏ।
ଆଳୁ ଚପ୍ ନିଜେ ଘରେ ବନେଇଲେ?
ହଁ ହଁ ସବୁ ବନା ହେଇକିରି ଦିଆହଉଛି ଆଉ ସକାଳେ ଯାଉଚି ପଚାଶ ସା ଷାଠିଏ ଜଣଙ୍କ ପାଇଁ ଯାଉଚି ଆଉ ଓ ଖରା ବେଳେ ଟିକେ ଏଇନା ବଢେଇନୁ। ଖରାବେଳେ ଅ, ଅ, ଅ, ଦଶ ଜଣଙ୍କ ପାଇଁ ଯାଉଚି ରାତିରେ ଦଶ ଜଣଙ୍କ ପାଇଁ ଆଉ। ଆଉ ଆପଣଙ୍କର କଣ ସନ୍ଧ୍ୟା ପାଇଁ କଣ ହେଇଚି?
ମୁଁ କହିଲି ସେ ରୋଷେଇ ଯୋଉ ଜୋନଉଛନ୍ତି ଏକାଥରେ ଘର ପାଇଁ ରଖି ଦଉଛନ୍ତି ନା ନାଇଁ
ନାଇଁ ନାଇଁ ଆଉ କଣ ସମୟ ହଵ, ଘର ପାଇଁ କରିବୁ, ଏଇ ଘର ତ ବନଉଛି ଏକାଥରକେ। ସବୁ ଘର ପାଇଁ ବନା ହଉଛି, ହଁ ଏକାଥରେ ବନାଉଛି ସେମାନଙ୍କ ପାଇଁ ପ୍ୟାକିଙ୍ଗ ହେଇ କି ଯାଉଛି ବା ତାପରେ ଘରେ ସେୟାକୁ ଖାଉଛନ୍ତି ଆଉ।
ସେୟା।
ଆଉ ତିନି ଟାଇମ ତ ପୁରା ବ୍ୟସ୍ତ ରହୁଛି, ଆଉ କଣ ଟାଇମ ହବ ଘର ପାଇଁ ଆଉ କଣ ବନିଇବାକୁ।
କରି ହବନି ହଁ। ପଚାରିଲୁ ବୋଲି ସେଇଥିରୁ ଖାଉଛନ୍ତି ନା ନାହିଁ ଅଲ
ହଁ ହଁ ସେଇଟା ଖାଉଛନ୍ତି ଆଉ, ସେଇଟା ଖାଉଛନ୍ତି ଯଉ ଘରେ ତ ବନଉଛି ବେଶୀ ତେଲ ମସଲା ଦଉନି ସେମତି ଘରେ ଯେମିତି ବନେଇବା କଥା ବନଉଛି ଆଉ, ନିଜେ ତ ବନଉଛି ଆଉ ସେଆକୁ ପିଲା ଖାଉଛନ୍ତି, ସେ ଆପଣଙ୍କର ଆଜି ରାତିରେ କଣ?
ରାତିରେ ପରଟା କରିବି ଆଜି ଗୁରୁବାର ତ। କିଛି ଖିଆ ହେବନି ଆଉ ପରଟା କରିବି ଆଉ ଝୁଡ଼ଙ୍ଗ ଆଳୁ ଟିକେ ଭାଜିବି।
ଓ ହୋ, ହ
ଆଉ କ୍ଷୀର ଅଛି କି, କ୍ଷୀର ପିଆ ହବ ଆଉ। କ୍ଷୀରି ତା ସହିତ କ୍ଷୀର ଆଉ।
ହ ଆଉ ରଜରେ କୁଆଡେ ଯାଇଥିଲେ ସବୁ ବୁଲିବାକୁ?
ରଜ ଏ ବର୍ଷ ବହୁତ କଷ୍ଟ, ଗରମ ପଡ଼ିଲା ସେଥିପାଇଁ କୁଆଡେ ଯାଇ ହେଲାନି।
ଗରମ ହଁ ହଁ ହଁ।
ଯାତ୍ରା ବି ହୁଏ କିନ୍ତୁ
ଖୋର୍ଦ୍ଧା ହଁ। ହୁଁ, ରଜରେ ସେଠି ମହୋତ୍ସବ ହୁଏ।
ଆମର ମହୋତ୍ସବ ରଜ ମହୋତ୍ସବ ହୁଏ, ବହୁତ ସାତ ଆଠ ରାତି ନାଚ ହବ ସମସ୍ତଙ୍କ ଘରେ କୁଣିଆ ଆସନ୍ତି।
ହଁ ମାନେ ଘରେ ବାପ ଘରେ ନା
ସେ ହଁ ଆମ ବାପ ଘର ସେ ସେପଟେ।
ଆଉ ଭଲ ମଜା ହଉଥିବ ସମସ୍ତଙ୍କ ସାଙ୍ଗରେ ଭେଟ ହଉଥିବ?
ନାଇଁ ମୁଁ ଯାଇପାରିଲେନି ଏ ବର୍ଷ, ତାପରେ ବାହାଘର ହେଇଗଲାଣି ଆଉ ତ ଯାଇ ହଉନି।
ହଁ ପିଲା ଛୁଆଙ୍କ ନିଜ ଘର ସଂସାର ନିଜେ ଦେଖ, କିନ୍ତୁ ଏଇଆ ଗୋଟେ ସୁଯୋଗ ଆସୁଛି ଗୋଟେ ବର୍ଷକୁ ଥରେ ମିଶିବା ପାଇଁ ଆଉ ସମସ୍ ସ୍ତେ ଟିକେ ସାଙ୍ଗସାଥି, ଗାଁ ରେ ସବୁ ଆସୁଥିବେ ଗୋଟେ ଖୁସି ସମସ୍ତଙ୍କ
ଯେ ରଜ କୁ ଆମର ପ୍ରତ୍ୟେକ ଘରେ ସବୁ ସାାଇ ପଡ଼ିଶା ଡକାଡକି ହୁଅନ୍ତି, ରଜପାଳା ହୁଏ ପାଞ୍ଚଟା ବେଳେ। ସମସ୍ତଙ୍କ ଘରେ ସମସ୍ତେ ଆଜି ଧର ଆପଣଙ୍କ ଘରେ ମୁଁ ଖାଇଛି। ଆପଣ ମୋତେ କାଲି ଡାକିବେ, ସେମିତି ଆଉ ଜଣେ କିଏ ଡାକିବେ। ଏମିତି ଆଉ କୁହାହେଇଥିବ ପୂର୍ବ ଦିନ ଟୁ ଯେ ଆମ ଘରେ କାଲି ଖାଇବେ, ଏମିତି ଖିଓପୁଆ ହଁ। ଝିଅ ମାନେ ହଁ।
ହଁ ହ।
ଝିଅ ମାନେ ସ ସମସ୍ତଙ୍କ ଘରକୁ କୁଣିଆ ଆସିଥିବେ ବହୁତ ମଜା ହୁଏ, ନାଚ ଦେଖିବାକୁ ଯିବେ।
ହୁଁ ମାନେବ୍ ଝିଅବ୍ ବାହା ନହବା ପୂର୍ବରୁ ନା ବାହାଘର ପରେ ବି?
ବାହାଘର ପରେ ବି ହଁ ଙ୍ଗ ଘରେ ଯୋଉମାନେ ଗାଁରେ ରହୁଛନ୍ତି ଯିବେ। ହଁ ରଜ ଟା ଯେହେତୁ ନାଚ ହୁଏ ବହୁତ ସାତ ଆଠ ଅଠରାତି ନାଚ ହେବ ସବୁ ଗାଁରେ ଯେଉଁମାନେ ରହିଲେ ସେମାନେ ଯିବେ ଆମେ ସିନା ବୁ
ମଜା ଆଉ ଖୁସି ଆଉ ହ ହଁ। ଭଲ ଲାଗେ ନା ଏମିତି ଗୋଟେ, ଗୋଟେ ଗୋଟେ ହେ ପର୍ବପର୍ବାଣିରେ ବହୁତ ଭଲ ଲାଗେ ବଡ ଆକାରରେ ହୁଏ, ସେଇଟା ଗୋଟେ ଖୁସି।
ଘରେ ସବୁ କିଏ ଅଛନ୍ତି?
ଆଁ ଘରେ ଆମର ଏଇଠି ଭାଇ, ଭାଉଜ, ପୁତୁରାୁ, ପୁତୁ ରା ବୋହୁ ଏମିତି ସବୁ ଅଛନ୍ତି ଆଉ।
ବାପା ମା?
ବାପା ମା ନାହାନ୍ତି।
ଓ ହୋ। ଓ ହୋ ଆପଣ କଣ ଗୋଟେଇ ଝିଅ?
ହଁ ମୁଁ ଗୋଟେ ଝିଅ।
ହଁ ବାହାଘର କେତେ ବର୍ଷ ହେଲା ଣି?
ହେଇ ଗଲାଣି ଆଠ ନଅ ବର୍ଷ।
ହଁ ହଁ ହ। ଶାଶୁ ଘରେ ସବୁ କଣ ଗୋଟେ ପୁଅ ନା ଆଉ କଣ?
ଦିଟା ପୁଅ ସେ ମୁଁ ସାନ।
ହଁ ହଁ। ବଡ ଯା ଦେଡ ସୁର ଘରିକା ଅଛନ୍ତି, ସେ କୋଉଠି ରହୁଛନ୍ତି? ଓ ହୋ ଖୋର୍ଦ୍ଧା ଟା ନିଜ ଗାଁ?
ହଁ ଖୋର୍ଦ୍ଧା ନିଜ
ହଁ ହଁ।
କିନ୍ତୁ ଆମେ ଏଠି ଭୁବନେଶ୍ୱରରେ ଛୋଟବେଳୁ ତା ମାନେ ମୁଁ ଏଠି ଜନ୍ମ।
ହ ହୋ।
ସମସ୍ତେ ରହିଛନ୍ତି ଆଉ ବାପଘର ସମସ୍ତେ ଆଉ।
ଭୁବନେଶ୍ୱରରେ ରହୁଛନ୍ତି?
ହଁ।
ହ ହୋ।
ଭୁବନେଶ୍ୱର୍ ରେ।
ହ ହଁ। ଆବ୍ ଯୋଉ ମହୋତ୍ସବ ଟା ପାଳନ ହୁଏ, ସେଇଟା ଗାଁ ରେ ହୁଏ।
ହଁ ସେଇଟା ଗାଁରେ ହୁଏ, ଗାଁ ଯେତେବେଳେ ଏଁ ମ୍ୟାରେଜ ମାନେ ବାହାଘର ହେଇନଥିଲା ସେତେବେଳେ ସବୁ କଣ କି ଯାଆନ୍ତି ରଜକୁ ବାପା ବୋଉ ଅ ଭାଇ ଭାଉଜ ସମସ୍ତେ ଯାଇଥିବେ।
ହଁ ଆ ଆପଣ ତ ଛୋଟବେଳୁ ଏଠି ରହିଯାଇଛନ୍ତି, ତାହେଲେ ଗାଁ ସାଙ୍ଗେ ଏତେ ଇଏ ନଥିବ।
ନହିଁ ଗାଁ ନାହିଁ କାହିଁକି ମାଣବସ୍ ବେଳକୁ ଯାଉ।
ହଁ।
ରଜ ମାଣସା କି କାହାର ବାହାଘର ହେଲା କି କଣ କାମ କାର୍ଯ୍ୟ ପଡ଼ିଲା
ହଁ।
ଯାଉ, ଡାଇରେକ୍ଟ ଘର ଅଛି ନା, ଯାଉ ଆଉ। ହଁ।
ଅ ହ।
ଆଉ ବାହାଘର ପରେ ଆଉ ଏତେ
ଏବେ ତ ଯଦି ଯେତେବେଳେ ଯାଉଥିବେ, ଭୁବନେଶ୍ୱର ତ ଘରକୁ ଯାଉ ଥିବ, ଆଉ ସେଠି ଭାଇ ଭଉ ଜରିକା ରହୁଛନ୍ତି।
ହଁ ସେଇଠି ରହୁଛନ୍ତି ତାପରେ ବାପା ବହୁତ ଆଉ ନାହାନ୍ତି।
ହଁ।
ହଁ ଗାଁକୁ କଣ କି ବୋଉ ଜି ପୁଅ ବେଶି ଯାଏନି। ବୋଉ ବାପା ଯାଆନ୍ତି ଆଉ ଭାଇ ମାନେ ଏତେ ରାଜି ହୁଅନ୍ତିନି ଯିବା ପାଇଁ
ହଁ ବା ସେମାନେ ଆଉ ବି ବାହାରେ ରହିକରି ଯିଏ ଅଭ୍ୟାସ ହେଲାଣି ସିଏ ଆଉ ହଁ ଆମର ସେମିତି ବି ବାପା ମା ଗଲା ପରଠାରୁ ଆଉ ଭାଇ ଦିଇ ଜଣ ଭାଇ ଜଣେ କାଲକାଟାରେ ଏ ତାଙ୍କର ଘର ଦଵାର କରି ବମ୍ବେ ରେ ଆଉ ଜଣେ ତାଙ୍କର ବଡ ଭାଇଙ୍କର ବମ୍ବେ ରେ ଆଉ ସାନ ଭାଇ କାଲକାତାରେ ସେ ତାଙ୍କର ସରେ ସବୁ ରହିଗଲାଣି ଆଉ ତାଙ୍କ ପିଲା ଆଉ ଗାଁ ଆସି ଗାଁ ରେ ଘର ଦୁଆର ସବୁ ସେମିତି ତାଲା ପଡିଚି। ଏମତି ଆଉ
କରିବା ଗାଁ କିନ୍ତୁ ଗାଁ ଜୀବନଟା ବହୁତ ଭଲ। ଗାଁ ବହୁତ ବଢିଆ ଲାଗେ ଯେତେବେଳେ ଯୋଉଅ ଦିନେ ଯାଉ ଗାଁକୁ ବହୁତ ଭଲ ଲାଗେ ସମସ୍ତଙ୍କର ଗୋଟେ ଭଲ ପାଇବା ଆଉ
ଗାଁ ପରିବେଶ ଟା ଯାହା ହେଲେ ବହୁତ ଭଲ ଲାଗେ ମତେ ମୁଁ ତ ମୋର ମୋ ଗାଁ ସାଙ୍ଗ ସାଙ୍କରେ ମୋର ବହୁତ ମାନେ ମତେ ବହୁତ ଭଲ ଲାଗେ ସବୁବେଳେ କିନ୍ତୁ ଏବେ ଏଇ ତିନି ଚାରି ବର୍ଷ ହେଲାଣି ବୋଉ ଚାଲିଗଲା ପରଠାରୁ ମୁଁ ଆଉ ଆଗରୁ କଣ ଯେମିତି ହେଲେ ମୁଁ ରଜ ବେଳେ କେହି ଥାଆନ୍ତୁ ନା ନା ବୋଉ ଥିଲା ଗାଁ ରେ ମୁଁ ସେମିତି ହେଲେ ଯିବି ପନ୍ଦର ଦିନ ଖଣ୍ଡେକ ଆଠ ଦିନ ତ ରହିକରି ଆସିବି ଟିକେ ବୁଲିକିରି ଆସି ଏ ଏବେ ବହୁତ ତିନି ଚାରି ବର୍ଷ ହେଲା ଗଲାଣି ଭାରି ଆଉ ତ ଗାଁ ରେ ତ କେହି ରହୁନାହାଁନ୍ତି ଆଉ ମୁଁ କୋଉଠିକି ଯାଉଛି।
ହଁ।
ଏମତି ଆଉ।
ଜାଲିି ମା ପାପା ଥିଲାବେଳେ ସେ ଯ ଯିବ ଖୁସି
ହଁ ତ ଏଇଟା ଆଉ ସିଏ ତ ଅମୂଲ୍ୟ ସମ୍ପଦ ସିଏ ତ ମିଳି ଆଉ ତ ଜୀବନରେ ସବୁ ମିଳିବ ସେଇ ଟା ତ ଆଉ ମିଳିବନି।
ହଁଉ ସେଥିପାଇଁ କୁଆଡେ ଯିବାକୁ ଆଉ ଇଚ୍ଛା ନାହିଁ ଆଉ ସେ ଏବ ବର୍ଷ ରଜ ଟା ସେମିତି ସେମିତି କଟିଗଲା କାଲି ଏଇ ଆମର ଲାଷ୍ଟ ଦିଦିିନି ମୋ ପଅ ଛୋଟ ପୁଅ ଟା ନା ଇଚ୍ଛା ମୋ ସିନା ଦେହ ଖରାପ ମୁଁ ଟିକେ ଇ ରହିଯାଉଛି ଆଉ ପିଲାଟାକୁ ତ ଦେଖିବାକୁ ପଡିବ ସେଥିପାଇଁ ବ ନେଇକି ଯାଇଥିଲି ଏ ପାଖେରେ ଓଡ଼ିିକଥିଲା ଦେଖି କି ଆଣିଲି।
ଓ ହୋ। ହୋଉ ପରେ କଥା ହବା ଆଉ।
ପରେ କଥା ହେବା।
ହଉ।